ହଁ ମ୍ୟଡାମ। ଶୁଭୁଛି ହଁ ମ୍ୟାଡ଼ାମ୍ ନମସ୍କାର୍।
ନମସ୍କାର୍। ମାନେ ମୋ କଥା ଶୁଭୁଚି ଆପଣଙ୍କୁ? ହେଲୋ। ଆଜ୍ଞା ଆଜ୍ଞା ଆ ମ୍ୟାଡ଼ାମ୍ କେମିତି ଅଛନ୍ତି?
କଣ କରୁଛନ୍ତି? ହଁ ଭଲ ତ ଅଛି ଆଜି ଟିକେ ଗରମ। କମ୍ ଅଛି କଣ କାଲି ଟିକେ, ଭଜା ଆଜି ମାଛ ଭଜା କି?
ପୁ ଥିଲା ମାଛ ଭଜା ହବ ଏଇ ଛୁଇଁ ଆଉ କଦଳୀ ଆଉ ଆଳୁ ହଁ ବେସର ଦେଇକିନା ଭାଜୁଥିଲି।
ଓହୋ ସାଧା ବି କରୁଛନ୍ତି ନାଇଁ କି?
ଆଜ୍ଞା ଆଜ୍ଞା ହଁ ଆପଣଙ୍କର ଆଜି କଣ ଖାଇବା ପିଇବା?
ହଁ। ଆଜି ଆକ୍ଚୁଲି ଆମର କଣ କହିଲେ କାଲି ଯୋଉ ସ ସ ସନ୍ଧ୍ୟାବେଳେ ସେ ପନିର କରିଦେଇଥିଲି ହେଲା, ସଖାଳୁକୁ ଟିକେ ରହିଯାଇଥିଲା, ଜଳି ଖିଆ ହେଇଯାଇଚି, ତାପରେ କହିଲେ ଯେ ବିରିୟାନୀ ଟିକେ କରିଆ ପାଇଁ ତ ସେଥିପାଇଁ କି ଭାତଟା ହେଇଗଲାଣି, ଆଉ ଚିକେନ୍ କଷା ଚାଲିଚି ଆଉ।
ଚିକେନ୍ ବିରିୟାନି?
ହଁ ଚିକେନ୍ ବିରିୟାନୀ। ମଟନଟା ଆଜ୍ଞା ମୁଁ କରିପାରେନି। ଆପଣଙ୍କୁ ମଟନ୍ ବିରିୟାନୀ ଆସେ କି?
ନା, ନା। ମତେ ବି ଆସେନି କି, ମୁଁ କେବେ ବି ମ୍ୟାଡାମ୍ କରିନି।
କରିନାହାଁନ୍ତି ନାଇଁକି? ମୁଁ ମଟନ ବିରିୟାନୀ ଟିକେ ଆସ୍ ସେମତି ଦବା ପାଇଁ ଟିକେ ମତେ ଟିକେ ଭାବେ ସିଜିବ, ସିଜିବନି
ମୁଁ କିନ୍ତୁ ମୋର ଗୋଟେ ସାଙ୍ଗଟେ ଅଛି, ଆଁ ସେ ମୁସ୍ ମାନେ ସେ ଟିକେ ମାନେ ଅଲଗା ମାନେ ତାଙ୍କ ଘରେ ଟିକେ ବହୁତ୍ ହୁଏ, ମଟନ ବିରିୟାନୀ। ବୁଝିପାରିଲେ ନା? ସେ ମତେ କିନ୍ତୁ କହୁଥିଲା, କେମତି କହୁଥିଲା କହିବି, ସେ ମତେ କହୁ ଥିଲା, ଆଗ ମଟନଟାକୁ ଆପଣ ହଳଦୀ, ନୁଣ ଦେଇ ଦେଇନା ଆ ଜଷ୍ଟ କମ୍ ପାଣି ଦେଇକିନା ଜଷ୍ଟ ଦି ତି ଦି ତିନିଟା ସିଟି ଦେଇଦେବେ। ସିଟି ଦେଇଦେଲା ପରେ ହଁ, ହଳଦୀ, ନୁଣ ଓନ୍ଲି ଦେଇନା, ସିଟି ଦେଇଦେବେ, ସିଟି ଦେଇଦେଲା ପରେ ଆପ ଆପଣ କଣ କରିବେ ସେ ଯଦି ଥଣ୍ଡା ହେଇଯିବ, ତା ଦେଏରେ ଯେମିତି ଆମେ ଯୋଉ ନା ଯେମିତି ମାଗିନେଟ୍ କରୁ ଯେମତି ଚିକେନଟାକୁ ସେମତି ମ୍ୟାଗନେଟ୍ କରିବେ, ହୁଁ। ସେମିତି ମ୍ୟାଗନେଟ୍ କରିବେ ଆଉ ସେ ଯୋଉ ମଟ୍
ହୁଁ, ହୁଁ।
ପାଣିଟା ନଥିବ କି, ସେ ପାଣିଟାକୁ ଯେତେବେଳେ ମଟନ୍ ସିଝିବ, ଅଟୋମେଟିକ୍ ତା ଦେହରୁ ପାଣି ବାହାରିବ।
ହଁ ମଟନରୁ ପାଣି ବାହାରେ, ଚିକେନରୁ ବେଶୀ ବାହାରେନି। ମଟନରେ ତ ପାଣି ଦିଅନ୍ତି ନା।
ହୁଁ, ହୁଁ, ହୁଁ। ତ ସେ ଯୋଉ ପାଣିଟାକୁ କଣ କରିବେ ନା, ଆପଣଙ୍କ ମଟନଟାକୁ ଛାଣିଦେବେ, ସେ ପାଣିଟାକୁ କିନ୍ତୁ ରଖିଥିବେ କିଛି ଇଏ କରିବେନି। ଯେତେବେଳେ ଆପଣ ଅ ମାନେ ଯେମିତି ଚିକେନଟାକୁ ଏବେ ଆପଣ କଷୁଚନ୍ତି, ସେମିତି ଯେତେବେଳେ ମଟନଟାକୁ କଷିବେ, ତାଧେରେ କଣ କରି
ମଟନଟା କଷିବେ ମାନେ ତା ଦେଏରେ ମସଲା କଣ ଦିଆହବ?
ମସଲା, ସେଇ ଦହି, ବିରିୟାନୀ ମସଲା, ବିରିୟାନୀର ଗୋଟେ ମସଲା ଆସେ, ଆପଣ ସେ ମସଲା ୟୁଜ୍ କରୁଚନ୍ତି?
ହଁ, ମୁଁ ବିରିୟାନୀ ମସଲା ଆମର ଯୋଉ ସୁହାନୀ ନୁହଁ, କି-କିଚେନ୍ କିଙ୍ଗର ୟୁଜ୍ କରେ।
ନାଁ, ଆପଣ ଥରେ ସୁହାନୀ ଆଣନ୍ତୁ।
ଠିକ୍ ଅଛି। ଆ ସେଇଟା ପେଷ୍ଟ୍ ଟାଇପର କି ମ୍ୟାଡାମ୍?
ନାଁ ନାଁ, ପେଷ୍ଟ୍ ନାଇଁ, ଆକ୍ଚୁଆଲି ତା ଦେହରେ ସବୁ ଜିନ ହଁ, ଗୁଣ୍ଡ ବାଲା କିନ୍ତୁ, ତାଦେହରେ ପୁରା ମାନେ କଣ କହିଲେ ଆପଣଙ୍କୁ ଜାଇତ୍ରୀ, ଜାଇଫଳ ସବୁ ଜିନିଷ ପୁରା ଅଛି, ଆପଣ ଯଦି ସେଇଟା ପକେଇବେ ନା ମ୍ୟାଡ଼ାମ୍ ଆପଣଙ୍କୁ ଆଉ ଦହି ଆଉ ସେଇଟା ପକେଇଲା ପରେ ଅଦା ରସୁଣ ପେଷ୍ଟ୍, ଆଉ କିଛି ନାହିଁ।
ଓକେ।
ବୁଝିପାରିଲ ନା? ସେ ହଁ, କଷିବେ।
ମୋ-ମୋ କହିଆ କଥା, ମ୍ୟାଡାମ୍ ଟିକେ ଶୁଣନ୍ତୁ। ଅଦା, ରସୁ ରସୁଣ ପେଷ୍ଟ ଆଉ ପିଆଜକୁ ତ ପେଷ୍ଟ କରିକି ଆମେ ପକେଇକି କଷିଲୁ ସେ ଯୋଉ ସୁହାନୀର ଯୋଉ ମସଲାଟା, ଆମେ ସେଇ ଟାଇମରେ ପକେଇବୁ ନା ଇଏ କିଛି ସମୟ କଷି ହେଇସାରିଲା ପରେ ପକେଇବୁ?
ଶୁଣନ୍ତୁ, ଶୁଣନ୍ତୁ, ଯେତେବେଳେ ଯେ ଯେଗୋଟେ ମଟନ୍ ଟା ଆପଣ ସିଝେଇ ଦଉଚନ୍ତି, ହେଲା ସିଝେଇ ଦେବା ପରେ ମଟନ ଆଉ ପାଣିକୁ ଅଲଗା କରିଦେବେ। ହେଲା, ତା ଦେହେରେ କଣ କରିବେ ଦହି ପକେଇବେ, ଏଇଠି ସୁହାନୀ ମସ୍- ଲା ପକେଇଦେବେ ହଳଦୀ ନୁଣ ଆପଣଙ୍କର ଅ ଅଦା ରସୁଣ ପେଷ୍ଟ୍ ଏକାଥରେ ଗୋଳେଇ ଦେବେ।
ଆଉ ଅଦା ରସୁଣ ଯେତେବେଳେ ଆପଣ ବାଟିବେ ସେତେବେଳେ ପିଆଜ ଦେଇ ଦେଇଥିବେ।
ପିଆଜ କୁ ଆମେ ପେଷ୍ଟ ଦବୁ ନା ପିଆଜକୁ ଚୁନ୍ ଚୁନ୍ କାଟିକି ଦବୁ?
କିଛି ଦରକାର ନାହିଁ ପିଆଜକୁ ଆପଣ ଅଲରେଡ଼ି ଛାଣିକିନା ରଖିଥିବେ। ଯେମିତି ବିରିୟାନୀ ରେ ଯେମିତି ପଡେ ସେମିତି ଛାଣିକିନା ରଖିଦେଇଥିବେ ହେଲା। ପିଆଜ ବି ଏତେଦର କାର ନାଇଁ ଅଦା ରସୁଣ ପେଷ୍ଟ ଆଉ ଆପଣ ଙ୍କର ବିରିୟାନୀ ମଶ କଣ ତ ମ ପିଆଜ ବୁଝିପାରିଲେ ନା ଏଇ ତିନିଟାକୁ ଆଉ ଆପଣ ଜିରା ଧନିଆ ଯାହା ପକାନ୍ତି ସେଇ ଆଉ କଞ୍ଚା ଲଙ୍କା ପୁଦିନା ପତ୍ର ଧନିଆ ପତ୍ର ଏଗୁଡା ପକେଇନା ଗୋଟେ ପେଷ୍ଟ୍ ବନେଇଦେବେ। ସେଇ ପେଷ୍ଟ ଟାକ ଟାକୁ ମଟନ ଦେହରେ ଦହି ସେଇଟା ଆଉ ସୁହାନୀ ବିରିୟାନୀ ମସଲା ପକେଇଦେବେ ପକେଇ ଦେଇକିନା ଅଧଘଣ୍ଟା ପଇଁଚାଳିଶ ମିନିଟ୍ ହଁ।
ଦହି ଜାଗାରେ ଭିନେଗାର୍ ୟୁଜ୍ କରିହବ କି?
ନାଇଁ ମ୍ୟାଡ଼ାାମ ଦହିଟା ୟୁଜ୍ କଲେ ଭିନେଗାର ତ ମୁଁ କେବେ ୟୁଜ କରିନି କହିପାରିବିନି। ବଟ୍ ଦହିଟା ମାନେ ବହୁତ ଭଲ କାମ ଦିଏ।
ହଁ ଦହିଟା ତ ମାନେ କରାଏ ହଁ। ଦହି ଟିକେ ଖଟାଳିଆ କାହାକୁ କେତେବେଳେ ଲାଗେ ତ ସେଥିପାଇଁ କି କି ମୁଁ ପଚାରୁଥିଲି।
ଓ ହୋ ନା ମୁଁ ଭିନେଗାର ମ୍ୟାଡାମ୍ କେବେ ୟୁଜ କରିନି। ମୁଁ ସବୁବେଳେ ଦହି ୟୁଜ୍ କରେ ଦହି ପକେଇଦେବେ ଦହି ପକ କଲା ବେଳେ ସେ ତାକୁ ଘଣ୍ଟା ଖଣ୍ଡେ ଛାଡ଼ି ଦେବେ ହେଲା ସେ ଘଣ୍ଟାଟେ ପରେ ତାପରେ ଯେମିତି ଆପଣ ଯୋଉ ଡିସ୍ ରେ ବିରିୟାନୀ ବନେଇବେ ସେଇ ଡିିସ୍ ରେ ଆକୁ ପକେଇଲେ ତେଲ ପକେଇଲେ ତେଲ ଗରମ ହେଲା ହେଲା ତାପରେ ଏଇଟାକୁ ଡାଇରେକ୍ଟ ପକେଇଦେବେ ତାପରେ ଯେମତି ଆପଣ ମୁଁ ଚିକେନ୍ ହେଲା ମଟନ୍ ଯେତେବେଳେ ଆପଣ କସିବେ ମ୍ୟାଡ଼ାମ ହ୍ୟାଲୋ ହଁ। ମଟନ୍ ଯେତେବେଳେ କଷିବେ ଅଲରେଡି ମଟନ୍ ଆମ ହଁ ମଟନ୍ ଅଲରେଡ଼ି ଆପଣଙ୍କର ଏଇଟି ପରସେଣ୍ଟ ସିଝି ଯାଇଛି। ସେଭେଣ୍ଟି ପରସେଣ୍ଟ ପାଖ ହେଇଚି ହଁ ତାପରେ ଏଇଠି ଟ୍ୱଣ୍ଟି ପରସେଣ୍ଟ ସିଜିବ। ତାପରେ ଆପଣ ଚାଉଳ ଲେୟାର ଦେଇକିନା ଦମରେ ଯେମିତି ବସେଇବା କଥା ବସେଇବେ ସେ କିନ୍ତୁ ମତେ ସେମିତି କହିଥିଲା। ଯଉଟା କି ଯେ ବହୁତ ନେ ସେ କହିଲା ଏମିତି କରନ୍ତୁ ଆପଣଙ୍କୁ ଇଜି ରହିବ ଆଉ ଟେଷ୍ଟ ବି ଆପଣ ଭଲ ପାଇବେ ଆଉ ଆପଣଙ୍କୁ ଭଲ ବି ଲାଗିବ।
ମୁଁ ଯେତେବେଳେ ଦମ୍ ଟା ଦିଏ ନାଆଁ ମୁଁ ଅ ମଟନ ବିରିୟାନୀ କରିନି ମୁଁଜଦି ଚିକେନ ବିରିୟାନୀ ବି କରେ ଯୋଉ ଦମ୍ ଟା ଦିଏ ନା ସେତେବେଳେ ମୁଁ ଏକ୍ଟୁଲୀ ସେ ଡିସର ଓ ଜ ଅ ଅଟାକୁ ଚକଟିକି ଦିଅନ୍ତିନି ମୁଁ ସେମତି ମୁଁ ସେମିତି ଦିଏନି କାରଣ ଅଟା ନଷ୍ଟ ହବ ବୋଲି ଭାବିକି କି ତା ଉପରେ ମୁଁ ହେମ ପୁରା ଫୁଲ ପାଣି ଗୋଟେ ଡିସ୍ ବସେଇ ଦିଏ। କିମ୍ବା ହେମଦସ୍ତା ଥୋଇକି ତାକୁ ଥୋଇଦିଏ। ଦମ୍ ବି ହେଇଯାଏ।
ନାଇଁ-ନାଇଁ ଶୁଣନ୍ତୁ ମ୍ୟାଡ଼ମ୍ ଆଉ ଗୋଟେ ବେଷ୍ଟ ଜିନିଷଟା ଆପଣ ଫଏଲ୍ ପେପ୍ ପର୍ ୟୁଜ୍ କରିପାରିବେ ଫଏଲ୍ ପେପର୍ ରେ ପୁରା ତାକୁ କଭର୍ କରିଦେବେ, ତାପରେ ତା କ ତା କ ତା ଲିଡ୍ ଟା ଦେଇଦେବେ ତା ଓପରେ ଓଜନିଆ ଜିନିଷ କିଛି ଥୋଇଦେବେ।
ହୁଁ ଠିକ୍ ଅଛି ବୁଝିଗଲି। ଏଇଟା ତ ଆପଣ ମ୍ୟାଡମ୍ କହିଲେ ଡିସ୍ କଥା, ଏଇଟା କଣ ଲେନ୍ଦି ପ୍ରୋସେସ୍। ନୋ ଡାଉଟ୍ ଆମୁକୁ ଯଦି ଭଲ ଜିନିଷ ଖାଇବାର ଅଛି, ତ ଲେନ୍ଦି ପ୍ରୋସେସ୍ ରେ କରିବାକୁ ପଡିବ ମୁଁ ମନା କରୁନି।
ହଁ।
କିଛି ଜିନିଷ ମୁଁ ଦେଖେ, ଆଉ କିଛି-କିଛି ଲୋକ ବି କୁହନ୍ତି
ଆଜ୍ଞା।
କୁକର୍ ରେ ବିରିୟାନୀ
ଆଜ୍ଞା।
କେମିତି କଣ?
ମୁଁ-ମୁଁ ବି ଜାଣିନି ମ୍ୟାଡ଼ମ୍, ମତେ ପ୍ରେସର୍ କୁକର୍ ରେ ସେ ଉଁ ମ ବିରିୟାନୀ ଅ ଆସେନି, କିନ୍ତୁ ମତେ କିନ୍ତୁ ସେଇ ବିରିୟାନୀ ଟା ମ୍ୟାଡ଼ମ୍ ଯାହା ହେଲେ ବି ଆପଣ ପ୍ରେସର୍ କୁକର୍ ରେ କଲେ ନା ମ୍ୟାଡ଼ମ୍ ସେ ଘାଣ୍ଟି ହେଲା ଭଳିଆ ଟିକେ ରହିବ ମତେ ସେୟା ଲାଗେ।
ହଁ ସେ ମତେ ହଁ ସେଇଟା ମତେ ଥର ମୁଁ ଚିକେନ ବିରିୟାନି ଆଟେମ୍ଟ୍ ନେଲିଣି ଠିକ୍ ଅଛି, ଆ ଦି ଥର ଯାକ ମାନେ ଚିକେନ୍ ଠିକ୍ ରହିଲା ଚିକେନ୍ ର କୌଣସି ଅସୁବିଧା ହେଲାନି, ମସଲା ଫସଲା ସବୁ ଠିକ୍ ରହିଲା, ଭାତଟା ମାନେ କଣ ହେଲା କହିଲ ଅତି ସଫ୍ଟ ହେଇଗଲା।
ହଁ ସେଇଟା ତ ଜିନିଷ ନା ମ୍ୟାଡ଼ମ୍, ମାନେ ମୁଁ ବି ଥରେ ମୋର ପୁରା ମନେ ଅଛି
ଟା ହେଲାନି ସେଇଟା ଚିକେନ ପଲଉ ହେଇଗଲା।
ପଲଉ ହେଲା ଯେ, ମୁଁ ଥରେ କରିଥିଲି ମ୍ୟାଡାମ୍ ମତେ କିନ୍ତୁ ବିଲକୁଲ୍ ବି ଭଲ୍ ଲାଗିଲାନି। ମତେ ନା ଆକ୍ଚୁଲି ଆଇଁଷ୍ ଷରେ ଆଇଁଷିଆ ସ୍ମେଲ୍ ଆସିଲେ ମୁଁ ଜମା ଖାଇ ପାରିବିନି। ହେଲା ଆଉ ସେଇଟା ପୁରା ବହୁତ୍ ଆଇଁଷଆ ସ୍ମେଲ୍ ଆସୁଥିଲା, ମାନେ ମୁଁ ଏ ତେ ଅଶାନ୍ତିରେ ଖାଇଲି, ମୁଁ ସେଦିନ ଠାରୁ ମାନେ ଏବେ ତ ମୁଁ ବହୁତ୍ ବର୍ଷେ ହେଲାଣି ବିରିୟାନୀ ମ୍ୟାଡ଼ମ୍ କରିନି। ଆଉ ଆଗୁରୁ ଯେତବଳେ କରୁଥିଲି, ମୁଁ ମୋର ଡିସ୍ ରେ କରେ ପଛରେ ଲେନ୍ଦୀ ଟିକେ ହଉ। ହେଲା ଗୋଟେ ଜିନିଷ ହବ ଭଲରେ ମୁଁ ପୁରା ଡିକ୍ସ ରେ ବନାଏ। ସେଇ ପ୍ରୋସେସ୍ ରେ ବନାଏ, ଆପଣ କେମ୍ତି କଣ କରନ୍ତି? ହାଲୋ। ମ୍ୟାଡ଼ମ୍ ମୋ କଥା ଶୁଭୁଛି?
ହାଲୋ।
ହଁ ହାଲୋ।
ହଁ ମୁଁ କହିଲି ଆପଣ କେମ୍ତି କଣ ବନାନ୍ତି?
ମୁଁ ତ କରେଇରେ ବନାଏ, ଠିକ୍ ଅଛି କରେଇରେ କସି କସିକି କରେ।
ଆଜ୍ଞା, ହଁ।
ତାପରେ ମୋର ଭାତଟା ତ ଅଲଗା ବସେଇ ଦେଇଥାଏ, ଭାତ ଗୋଟେ ଜଗିଦିଏ।
ଆଜ୍ଞା-ଆଜ୍ଞା।
ଠିକ୍ ଅଛି ଭାତକୁ ଟିକେ ଜଗିଦିଏ, ଠିକ୍ ଅଛି ଉଁ ତା ପରେ ଭାତକୁ ଟିକେ ଜଗିଦିଏ, ଭାତ ଜଗି ସାଇଲା ପରେ ଏ ଚିକେନ ଆଉ ଭାତ ମିଶେଇକି କରିଦିଏ ମୁଁ ଆଉ।
ଅଁ ହଁ ହଁ। ସେମତି କଲେ ମ୍ୟାଡମ୍ ଅଁ ପ ସେଇଟା ମତେ ମୁଁ ତ ଥରେ କରିଥିଲି ମତେ ଭଲ ଲାଗିଲାନି। ମାନେ ଯେମତି ବିରିୟାନୀ ଟା କଲେ କଣ ପୋଦିନାର ସ୍ମେଲ ଆସେ ପୋଦିନା ଯଦି ପକେଇଥିବେ ମ ମତେ ଆକ୍ଚୋଲି ପୋଦିନାର ସ୍ମେଲ ଟା ବିରିୟାନୀ ଆସିଲେ ମତେ ବହୁତ ଭଲ ଲାଗେ।
ହଁ ହଁ।
ମୁଁ ମ ମୁଁ ପୁରା ଖୁସିରେ ଖାଇଦେବି କିନ୍ତୁ ଆଉ ଯଦି ଦି ଆଇଁଷିଆ ସ୍ମେଲ ଆସିଲେ ମୁଁ ବିଲକୁଲ ବି ଛୁଇଁ ପାରିବିନି।
ଓକେ।
ଏ ଆପଣଙ୍କ ଝିଅ ବିରିୟାନୀ ଖାଇଆକୁ ଭଲ ପାଏ?
ହଁ ବିରିୟାନୀ ମୁଁ କଲେ ବାହାର ବିରିୟାନୀ ଖାଏନି ଘର ବିରିୟାନୀ ଖାଏ।
ଖାଏ ହୁଁ।
ହଁ ହଁ।
ହୁଁ।
ବିରିୟାନୀ ଘର ବିରିୟାନୀ ଖାଏ। ସେ ଖୁସି ପାଏ ଖାଇଆ ପାଇଁ।
ହଁ ପୁଅ ମୋର ଘର ନୁଅ କି ବାହାରେ ନୁଅ ବିରିୟାନୀ ଜମା ଖାଇବନି।
ଓକେ।
ସେ ଜମା ଖାଇବନି ବାହାରେ ହଉ କି ଘରେ ହୁଅ ତମେ ଯେମିତି କରନି ନା ଦିଅ
ମାନେ କାଇଁ ତାକୁ ବିରିୟାନି ପସନ୍ଦ ନୁହଁ ନା କଣ?
ନା ନା ନା ନା ମ୍ୟାଡାମ ସେ ବିରିୟାନି ଖାଏନି, ଚାଓମିିନ ଖାଏନି, ରୋଲ ଖାଏନି।
ଓକେ ହଁ। ନାଇଁ ସେ ଇଏ ଇଏ ବିରିୟାନି ଖାଏ ଚାଓମିନ ଟାକୁ ଘରେ କଲେ ସେ ଖାଏ କିନ୍ତୁ ବାହାର ଚାଓମିନ ସିଏ ଖାଏନି ବାହାର ଚାଓମିନରେ ଯୋଉ ସ୍ଲାଇସ୍ ସ୍ଲାଇସ୍ କରିକି ସେ ଭେଜିଟେବୁଲ କାଟିଥିବେ ନା ଆଉ ସେଇଥି ମ୍ୟାଡାମ ଟି କେ ରଖିବେ ମୁଁ ଆପଣଙ୍କୁ ଦଶ ମିନିଟ୍ ପରେ କଲ୍ କରିବି?
ଆଜ୍ଞା ଆଜ୍ଞା ଆଜ୍ଞା ଚଳିବ ମ୍ୟାମ ଥ୍ୟାଙ୍କ ୟୁ।